ହାଲୋ।
ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ଭଲ ଅଛି
ମ୍ୟାଡ଼ାମ୍ ନମସ୍କାର୍।
ମ୍ୟାଡ଼ାମ୍ ନମସ୍କାର୍।
କଣ କରୁଛନ୍ତି?
ଏଇ ବସିଥିଲି ଆପଣ?
ମୁଁ ବି ବସିଥିଲି ଆଉ- ଆଉ ଆପଣଙ୍କ ଆଡ଼େ ବର୍ଷା କେମିତି ଚାଲିଛି?
ବର୍ଷା କଥା ନକହିଲେ ଭଲ।
ଲଘୁଚାପ ଚାଲିଛି ଆଉ ଟିକେ ଏଇନା ବର୍ଷା ତ ହବ ଆଉ ସ୍ନାନ ପୂର୍ଣ୍ଣିମା ବି ଯାଇଛି ଆମର।
ବର୍ଷା ହେଲା ଟିକେ ରକ୍ଷା ମିଳିଲା ଗରମ ରୁ ଗରମ ଯେମିତି ହଉଥିଲା ନା ସେ ରହି ହଉନଥିଲା।
ସେଇଟା ତ ଠିକ୍ କଥା।
ଏବେ ଯାହା ବର୍ଷା ହେଇଯିବ ଥାକୁ କୁହ ଯେତେ ଅଣସର ଘରେ ପଡିବେନି କି ସେତେ ତ କୁହନ୍ତୁନି ଆଉ।
ହଁ।
ଏତେ ମୋ ମାନେ ଗରମ ଯେତିକି ନ ହବ ସେତିକି ଗୋଳି ଗୋଳି ଟା ବେଶୀ ହବ।
ହଁ।
ସେଇ ହେଲା କଥା।
ସେୟା ଏବେ ବର୍ଷା ହଉଛି ସିନା ଆଗକୁ ଗରମ ଯୋଉ ହବ ସେଇଟା ତ ସହି ହବନି।
ଠକ୍ କଥା ବର୍ଷା ର ହେଲେ କିଛି ନାଇଁ ଥଣ୍ଡା ତ ଲାଗୁଛି ନା ରହି ହଉଛି।
ହଁ- ଆଉ ଆପଣ ଯାଇଥିଲେ ସ୍ନାନ ପୂର୍ଣ୍ଣିମାକୁ?
ନାଇଁ ବା ଯାଇ ନଥିଲି ଆପଣ?
ନାଁ ମୁଁ ଯାଇନି ଯିବାର ଅଛି ରଥଯାତ୍ରା ହେଇଯାଉ ଦେଖିବାକୁ। ଯିବି ଆଉ।
ଆଚ୍ଛା, ଆଚ୍ଛା ଯିବେ ବୋଲି ଭାଇଛନ୍ତି ନା ତ କିଏ କିଏ ଯିବେ?
ସେମିତି ତ କିଛି ଠିକ୍ ହେଇନି ଦେଖାଯାଉ ଘର ଲୋକଙ୍କ ସହ ମିଶିକି ଯିବୁ ଆଉ। ନହେଲେ ଯୋଉ ଭଳିଆ ଗହଳି ହଉଛି ସେମିତି ତ ଯାଇହବନି।
କୁଆଡେ ହଜିଯିବେ ଜାଣିପାରିବେନି।
ହଁ ସେଇଟା ତ ଠି କ୍‌ କଥା। ଯୋଉ ଭଳିଆ ଭିଡ ହେଉଛି ଜନସଂଖ୍ୟା ବଢିଲେଣି। ସେଥିପାଇଁ ଘଲୋକ ଙ୍କ ସହ ଯିବୁ ଆଉ ଦେଖିବା କଣ ହଉଛି ଆଗକୁ।
ଆଚ୍ଛା, ଆପଣ ଯୋଉ ଯିବେ କଣ ରଥଯାତ୍ରା ଦିନ ନା ଥାକ୍ ଠାକୁର ଯେତେବେଳେ ବାହାରେ ଥିବେ।
ନାଇଁ ନାଇଁ ରଥଯାତ୍ରା ଦିନ ତ ଯାଇ ହବନି ସେ ଯୋଉ ଭଳିଆ ଭିଡ ତା ପରେ ଯିବୁ ଆଉ।
ଆମେ ବି ସେଇ ତା ପରେ ଯିବୁ କୋଉ ଦିନ ଯିବୁ ସେମିତି ଠିକ୍ ହେଇନି କିନ୍ତୁ ଯିବାର ଅ ଛି ଦେଖାଯାଉ।
ଆଉ ହଁ।
ଜଗା ର ଯଦି ଡୋରି ନ ଲାଗିବ ତାହେଲେ ଯାଇ ହବନି।
ହଁ ସେଇଟା ତ ଠିକ୍ କଥା ତାଙ୍କ ବିନା ଡୋରିରେ କିଏ ଯାଇଚି ନା ଯିବ। ଆଉ ଯିବି ଯଦି ଯାଇଥିବ ଅଧାରୁ ଫେରିଥିବ ଆଉ।
ସେଇଟା ଠିକ୍ କଥା ଯାହା କହିଲେ।
ହଁ। ଆଉ ଏବେ ମୁଁ କଣ ଶୁଣିଲି ଆପଣ ଗୋଟେ କେଉଁ କ୍ଲାସେସେ ଏବେ ଯାଉଛନ୍ତି ଗୋଟେ?
ହଁ ଯାଉଚି ଏବେ ଗୋଟେ ଆମର ସ୍କିଲିଂ କୋର୍ସ କରିବା ପାଇଁ ସେଇଟା ଗୋଟେ ଯାଉଚି।
ଓହୋ କଣ କେତେ ଟାଇମ୍ କଣ କେତେ ପଇସା ଲାଗୁଚି ନା କଣ?
ନାଁ ନାଁ ସେଇଟା ଫ୍ରି ଅଫ କଷ୍ଟରେ ରହୁଚି।
ଓହୋ।
ବୁଝିଲେ ଅ ଆପ୍ ଆପଣଙ୍କୁ ମାନେ ସ୍କିଲିଂ ଉପରେ ମାନେ ଆମର ଯୋଉ ଏକ୍ସେଲ ରହିଲା।
ହଁ।
ସେଟା ଆଡଭାନ୍ସ ଏକ୍ସଲ ଆପଣଙ୍କୁ ଶିଖାଯିବ ବୁଝିପାରିଲେ ନାଁ?
ଓହୋ।
ଆପଣ ତ ଏକ୍ସେଲ ହେରିକା ଶିଖିଥିବେ କିନ୍ତୁ ଆପ୍ ଆପଣ ସେଇଟା ଟିକେ କଲେ ଆପଣ ଡିଟେଲସରେ ଜାଣିପାରିବେ ଯେମିତି ଆମର ଏସବୁ ଲୋକ ଭଲ ଭି ଲୋକ ଭଲ ଅଁ କେମତି ଆମେ ଗୋ ଗୋଟେ ପିଲାର ମାର୍କସିଟ ବାହାର କରିବା କେମିତି ଗ୍ରେଟ୍ ବାହାର କରିବା। କେମିତି ପରସେଣ୍ଟେଜ ବାହାରକରିବା ଆପଣ ଏକ୍ସେଲ ରେ ଜାଣିପାରିବେ ତା ବାଦରେ ଏକ୍ସଲରେ ଯୋଉ ଭଳିଆ କାମ ହଉଛି ଆପଣ ତ ଏକ୍ସଲ ଶିଖିଥିବେ ତା ସହିତ ଆପଣ ଗୁଗ ଲ ଶିଟି ରେ ବି କେମିତି କାମ କରିବେ ସେଇଟା ଶିଖାଯିବ।
ଆଚ୍ଛା ସେଇଟା ବୋଧେ ଅଫିସିଆଲି ହୁଏ।
ହୁଁ ହୁଁ ସେଇଟା ଅଫିସ୍ ହେଲି ପାଇଁ।
ଓହୋ ସେଠି ତାହେଲେ ସେଗଡ଼ାକ ଶିଖୁଉଛନ୍ତି?
ଆଜ୍ଞା। ତା ବାଦରେ ବି ଆପଣ କେମିତି କମ୍ୟୁନିକେସନ କରିବେ ଯଦି ଆପଣ ଗୋଟେ ଜାଗା ଯାଉଚନ୍ତି। କମ୍ୟୁନିକେସନ ଟା ତ ନିହାତି ଦରକାର ସେଇଟା ଆପଣ ଶିଖିପାରିବେ।
ଆଚ୍ଛା ସବୁ କଣ ମାଗେଣା?
ଆଜ୍ଞା।
କଣ କେତେ ଟାଇମ୍ ରହୁଚି?
ରହୁଛି ଆମର ଦଶଟା ରୁ ଗୋଟେ।
ମାନେ ପାଖା ପାଖି ଚାରିଘଣ୍ଡା ତିନିଘଣ୍ଟା ଭଳିଆ।
ସେଇ ଥ୍ରୀ ଟୁ ଫୋର ଆୱାର୍ସ ରହୁଚି।
ଆଚ୍ଛା। ଆଉ ହ କେତେ ପିଲା ପାଖାପାଖି ଯାଉଚନ୍ତି?
ଦେଖନ୍ତୁ ଆମର ଆଗରୁ ଅଧିକ ପିଲା ଆସୁଥିଲେ କିନ୍ତୁ ଏବେ ଯୋଉ ଏ ସେଲ ପାଇଁ ଏବେ ବି ବର୍ଷା ହଉଚି ନାଁ ପ୍ରାୟ ପିଲା ଆସୁନାହାଁନ୍ତି କିନ୍ତୁ ଆମ ଏ ଯୋଉ ବ୍ୟାଚରେ ପଢୁଚୁ ସେଇଥିରେ ପ୍ରାୟ ଆଠ ଦଶ ଜଣ ଭିତରେ ଆସୁଚନ୍ତି ଆଉ।
ଓହୋ ଅଧା କଣ ଚାକିରି ପାଇଗଲେଣି ନା କଣ?
ହଁ ସେଇଭଳିଆ। ପ୍ରାୟ ପିଲାଙ୍କର ଜବ୍ ହେଇଗଲାଣି।
ଆଚ୍ଛା ଆଚ୍ଛା।
ଆପଣ କରିବେ କି?
ହଁ ମୋର ତ ଇଚ୍ଛା ଅଛି ମୁଁ ବି ସେଆ ଚାହୁଁଥିଲି ଗୋଟେ କରିବା ପାଇଁ। ତାପରେ ଏଇ ମୁଁ ବି ଶୁଣିଲି କଣ ଏଠି ମାଗେଣା ବି କଣ ପଢା ହଉଚି। ତ ମୁଁ ଦେଖିବି ଯାଇକି ଟିକେ ଆଉ।
କିଛି ନାହିଁ ଆପଣ ମତେ ଫୋନ କରିଦେବେ ମୁଁ କଥା ହେଇଯିବି ଆପଣ ଆସିବେ। ତାପରେ ମତେ କହିବେ ବହୁତ ଭଲ ମଧ୍ୟ ପଢା ହଉଚି।
ଏ କେତେ ବାଟ ହବ ଆମର ଘର ପାଖର?
ହୁଁ ସେଇ ଟୁ କିଲୋମିଟର୍ସ ଭିତରେ ହବ।
ହଁ ମୁଁ ଦେଖିବି ଆଉ ନ ମୁଁ ଗଲେ ଆପଣଙ୍କୁ କହିବି ଆଉ।
ଆଜ୍ଞା। ଆପଣଙ୍କ ଭିତରେ ନା ଯୋଉ ସବୁ ସ୍କିଲ୍ ଅଛି ଆପଣଙ୍କ ସବୁ ଜାଣିଛନ୍ତି କି? କିନ୍ତୁ ସେଇଟା କଲେ ଆପଣ ଜାଣିପାରିବେ ଯେ ଆପଣ ନିଜ ଭିତରେ କଣ କଣ ଅଛି। କି ଯୋଉ ସବୁ ଅଛି ତା ଭିତରେ କଣ ଡେଭଲମେଣ୍ଟ କରିବେ କି ଚେଞ୍ଜ କଣ କରିବେ ସେ ସବୁ ବିଷୟ ଆପଣ ଜାଣିପାରିବେ।
ସେଇଟା ତ ଠିକ କଥା ତାପରେ ଆମର ଯେହେତୁ କମ୍ୟୁନିକେସନ୍ ସ୍କିଲ୍ ପୁରା ଜିରୋ ସେଇଟା ବି ଟିକେ ଦେଖିବାର ଅଛି ମତେ।
ତାହେଲେ ତ ଆପଣଙ୍କ ପାଇଁ ବହୁତ ହି ଭଲ ହବ।
ହଁ ତାପରେ ମୋର ପବ୍ଲିନିଗ୍ ପବ୍ଲିକ୍ ସ୍ପିକିଙ୍ଗ ପୁରା ଜିରୋ ସେଥିପାଇଁ ମତେ ଟିକେ ଦରକାର।
ଆଚ୍ଛା ଆପଣ କଣ ଜମାରୁୁ ବି କହିପାରନ୍ତିନି?
ମାନେ ମୋତେ ଟିକେ ଡର ଲାଗେ ବାହାର ଲୋକଙ୍କ ଆଗରେ କଥା କହିବାକୁ। ସେଇଭଳିଆ।
ଆଚ୍ଛା ବୁଝିଲି। ସେଇଟା ଧୀରେ ଧୀରେ ହବ ସା ମାନେ ଗୋଟେ ଦିନରେ ତ ହବନି ନା।
ହଁ ଆଚ୍ଛା।
ସେଥିପାଇଁ କିନ୍ତୁ ଆପଣ ଗୋଟେ କାମ କରିପାରିବେ ଉଁ ଆପଣ କଣ କରିବେ ନା ଘରେ ହଁ ଦର୍ପଣ ଆଗରେ ଠିଆ ହେଇକି ଆପଣ କଥା କହିବେ। ଦେଖିବେ ଏମତି ଦେଖନ୍ତୁ ସେମିତି ସବୁ ଜିନିଷରେ ହୁଏନି। ଆପଣଙ୍କ ମାନେ ବଡେରେ ନା ଟାଇମ ଗୋଟେ ଜିନିଷ କୁ କରିବା ପାଇଁ ଆପଣଙ୍କୁ ତାକୁ ଟାଇମ ଲାଗେ। ମିନିମମ୍ ଟା ଆପଣ କୋଡିଏ ଦିନି ଦେଖନ୍ତୁ ଦର୍ପଣ ଆଗେ ଠିଆ ହେଇ। କି ଆପଣ ଇଂଲିଶ ହଉ କି ହିନ୍ଦୀ ହଉ ଆପଣ କଥାବାର୍ତ୍ତା କରିବେ। ଆପଣ ଜାଣିପାରିବେ ଯେ ଆପଣ ଲୋକମାନଙ୍କ ଆଗରେ ଠିଆହେଇକି କଥା କହିଲା ବେଳେ ଆପଣ କେମିତି ଅ ଆପଣଙ୍କ ଭିତରେ ଚେଞ୍ଜେସ ହଉଚି ଆପଣ ସେଇଟା ଦେଖିପାରିବେ।
ଆଚ୍ଛା।
ଆପଣ ଗୋଟେ ଜିନିଷ ଜାଣିଲେ ହିଁ ତ ଚେଞ୍ଜ କରିପାରିବେ।
ହଁ ସେଇଟା ଠିକ୍ କଥା।
ଆପଣ କୋଡ଼ିଏ ଦିନ୍ କଥାନ୍ତୁ ତାପରେ ଆପଣଙ୍କୁ ନିଜେହିଁ ଜାଣିପାରିବେ ଆପଣଙ୍କ ଭିତରେ କଣ ସବୁ ଥିଲା ଆଉ କଣ ତାର ଚେଞ୍ଜେସ୍ ହେଇଚି ସେସବୁ ନିଜେ ଜାଣିପାରିବେ।
ସେଇଟା ଆପଣଙ୍କୁ ଆଉ କେହି କହିବା ପାଇଁବି ଦରକାର ପଡ଼ିବନି।
ଆଚ୍ଛା ଆଚ୍ଛା ଯାହାହଉ ଗୋଟେ ଭଲ କଥା କହିଲେ ମତେ ଖୁସି ଲାଗିଲା ସେଇଟା।
ଏଇଟା ମୁଁ ଏଥିପାଇଁ କହିଚି କାହିଁକିନା ମୁଁ ଏଇଟା ନିଜେ କରିଚି ମୋ ଭି ମୋରବି ସେମିତି ସେମ୍ ପ୍ରୋବଲେମ୍ ଥିଲା। ଅଁ ଏବେତ ସେମିତି କ ସେତିକି କନଫିଡେଣ୍ଟ ନାହିଁ ଯେ ମୁଁ ଆଗରେ ପଚାଶ ଜଣ ଶହେ ଜଣ ଲୋକ ଥିବେ ମୁଁ କହିପାରିବି କିନ୍ତୁ ମୋଭିତରେ ଏତିକି କନଫିଡେଣ୍ଟ ଅଛି ଯେମୋ ଆଗରେଯେ ଦଶ କୋଡ଼ିଏ ଜଣ ଥିବେ ମୁଁ ତାଙ୍କ ଆଗରେ ଠିଆ ହେଇକି କିଛିତ କହିପାରିବି। ଆଗରୁ ସାଇଲେଣ୍ଟ ହେଇଯାଉଥିଲି ଏବେ କିନ୍ତୁ କିଛି କହିପାରିବି ଏତିକି କନଫିଡେଣ୍ଟ ଅଛି।
ଭଲ ଆପଣଙ୍କୁ କଣ ସେଠି କହିଥିଲେନା ଆପଣ ଏକ କଥା ଆଗରୁ ଜାଣିଥିଲେ?
ଉଁ ଏଇକଥା ମୋତେ ଆଉ ଜଣେ ମାନେ କଲେଜ୍ ଟାଇମରେ ଆ ମୋ ଜଣେ ମ୍ୟାମ୍ କହିଥିଲେ। ହଁ ଦେନ୍ ମୁଁ ଏବେ ଯୋଉଠିକି ଯାଉଚି ସେମଧ୍ୟ ମତେ ଏଇ ସେମ୍ ସଜେସନ୍ ଦେଲେ।
ଭାବିଲି ଯଦି କହୁଛନ୍ତି ମୁଁ ଏଇ କଥାନା ବହୁତ୍ ଜଣ ଶୁଣିଥିଲି କିନ୍ତୁ କେବେ ନିଜେ ଚେଷ୍ଟା କରିନଥିଲି। ତ ନିଜେ ଯେତେବେଳେ ଚେଷ୍ଟା କଲି ଦେନ୍ ମୁଁ ଜାଣି ପାରିଲି ଯେ ମୋ ଭିତରେ କଣ ସବୁ ଭୁଲ ହଉଛି।
ଆଚ୍ଛା।
ସେଇଟା ଜଣାହିଁ ପଢିଯାଏ ଧୀରେ ଧୀରେ କଲି।
ହଁ ସେମିତିତ କଲେହିଁ ଆମେ ଜାଣିପାରିବାକି ଆମେ କଣ କେଉଁଠି ଭୁଲ କହୁଚେ ଆମ କଥାବାର୍ତ୍ତା ଶୈଳୀ କୋଉଠି ଭୁଲ୍ ରହୁଚି। ଆଉ ଆମେ କେମିତି କାହାକୁ ବିହେଭ୍ କରୁଚେ ସବୁ ସେଇଠୁହିଁ ଜାଣିପାରିବା। ଅ ସେଇଟା ଠିକ୍ କହିଲେ ଆପଣ ଯାହା କହିଲେ।
ଆପଣବି ଚେଷ୍ଟା କରନ୍ତୁ।
ହଁ ହଁ ଆଜିଠୁ ଚେଷ୍ଟା କରିବି ଆଉ ସେମିତି କରିବା ପାଇଁ ଆଉ।
କିଛି ନାହିଁ ଆପଣ ଫୋନରୁ ଦେଖିକିବି ହଉନା କାହିଁ କିଛି ନହେଲେ ଆମର ଫୋନରେବିତ ବହୁତ୍ ସାରା ୋ ସବୁ ଆଛିନା ଆପଣଙ୍କୁ ଯୋଉଟା ପସନ୍ଦ ସେଇ ଭଳିଆ ସ୍ଟୋରି ନେବେ ଅ ତାକୁ ଦେଖିକିବି କରନ୍ତୁ କିନ୍ତୁ ଅ ଦର୍ପଣ ଆଗରେ କରିବାକୁ ଚେଷ୍ଟା ଚେଷ୍ଟା କରିବେ ଆପଣ ଜାଣିପାରିବେ ପାଇଁ କେମିତି କଥାବାର୍ତ୍ତା କହୁଛନ୍ତି।
ଆଚ୍ଛା ମୁଁ ଆଜିଠୁ ଟ୍ରାଏ କରିବି ଆଉ।
କାହିଁକିନା ଆପଣଙ୍କ ଭିତରେ ଯେତେବି ସ୍କିଲ୍ସ୍ ଥାଉ ଯଦି ଆପଣ କଥା ନକହିପାରୁଛନ୍ତି ଆପଣଙ୍କ ସ୍କିଲ୍କୁ ଦେଖେଇ ପାରୁନାହାନ୍ତି ତାହେଲେ କିଛି ଲାଭହିଁ ହବନି
ହଁ ସେଇଟାତ ଠିକ୍ କଥା ଯାହା କହିଲ।
ସେମାନେ ଜାଣିବେ କେମିତି ଆପଣଙ୍କ ଭିତରେ ଏଇ ସବୁ ସ୍କିଲ୍ସ ଅଛି ବୋଲି।
ହଁ। ଆମେ ନଜଣେଇଲେ କିଏ ଆମ ସାମ୍ନା ବାଲା କଣ ଜାଣିପାରିବ। ଆମେ ଯଦି ସବୁବେଳେ ଚୁପ୍ ରହିବା ହଁ ସେଇଟାତ ଠିକ୍ କଥା। ଯଦି ଜଣେ ସବୁବେଳେ ଚୁପ୍ ରହିବ ସାମ୍ନା ଭଲା ଭାବିବ ହଁ ଇଏତ କି କିଛି ଜାଣିହିଁ ପାରୁନି ଚୁପ୍ ହିଁ ସବୁବେଳେ ରହୁଚି। ତ ଆମକୁ କିଛି କହିବାକୁବି ପଡ଼ିବ ମୁଁ ମୁକ ବୋଲି ମୁ ଲ କହ କି ନା ଆମେ କଥା କହିପାରୁଚେ ଜାଣ କେମିତି ଜାଣୁଚି ଆମେ କଥା କହିଲେ ସିନା ଜାଣିବେ ସେଇଭଳିଆ।
ଠିକ୍ କଥା କହିଛନ୍ତି।
ହୁଁ!
ଆଚ୍ଛା ମୁଁ ଏବେ ରଖୁଚି ଟିକେ କାମ ଅଛି ତ ଆମେ ପରେ କଥା ହବା।
ଆଚ୍ଛା ହଉ ଠିକ୍ ଅଛି।
ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।